ହ୍ୟାଲୋ।
ହ୍ୟାଲୋ।
ଆପଣଙ୍କୁ କଣ ସୁଭୁଚି ନା ମୋ କଥା? କଣ କରୁଛନ୍ତି କଣ ଏଇନି?
ଏଇତ ଖାଇବା ଟାଇମ ହେଲାଣି ଭାତ ବଢା ବଢି କରୁଛି ଆପଣ ଫୋନ କଲେ ଆଉ।
ମାନେ ଆପଣଙ୍କ ମାନେ ସବୁଦିନ ରାତି ଏଇ ଦଶଟା ପରେ ଖାଆନ୍ତି ନା କଣ?
ହଁ ଏଇଠି ଦଶଟା ସାଢେ ଦଶଟା ସାଢେ ନଅଟା ଯେତେବେଳେ ସବୁ ପିଲାମାନେ ସବୁ ଘରକୁ ପଳେଇ ଆସୁଛନ୍ତି। ଖାଇବା ପିଇବା ଟା ଶୀଘ୍ର କରିଦଉ ଆଉ, ନ ଆସିଥିଲେ ସେ ଡେରି ହୁଏ ଆଉ ଆସିଲା ପର୍ଯ୍ୟନ୍ତ ସମସ୍ତେ ଆଉ
ଆଜି ତ ଶନିବାର ଆପଣଙ୍କର କଣ ସବୁ ଖାଇବା ପିଇଆ କରୁଛ?
ଆମର ଶନିବାର ଆଇଁଷ ହୁଏନି, ଏଇ
ଭଜାଟେ କରିଛି, ଡାଲି କରିଛି, ବାଇଗଣ, ଆଳୁ, ବଢି, ଟମାଟର ତରକାରୀ ହେ ଭାତ ହେଇଛି ଆଉ କଣ ଆମ୍ବ ଅଛି ଆଉ କଣ କରିବୁ କାକୁଡି ଅଛି ଆଉ ଖାଇଦବୁ ଆଉ।
ତମର ମାନେ କଣ ସବୁଦିନ ରାତିରେ ଭାତ ଖାଅ ନା ମଝିରେ ମଝିରେ ଏମିତି ଭାତ ଖାଅ?
ଏ ମଝିରେ ମଝିରେ ଭାତ ଖାଏ, ଦିହ ଯେତେବେଳେ ଭଲ ନ ଲାଗେ ମୁଁ ରୁଟି ଫୁଟି କରିବାକୁ ଭଲ ପାଏନି। ପରିଶ୍ରମ ହୁଏ ଦିହ ଭଲ ନାହିଁ ସେଏ ଭାତ କରିଦିଏ।
ଆଚ୍ଛା ଆଚ୍ଛା ଏବେ ତମର ଦେହ ଭଲ ଅଛି?
ହଁ ହଁ।
ଆଉ ପିଲା ମାନଙ୍କର?
ହଁ ସମସ୍ତଙ୍କର ଭଲ ଅଛି, ଗରମ ହଉଛି ଭଲ ଆଉ କଣ?
ଏ ସେରେ ଯୋଉ ଏଇ ଦି ଚାରି ଦିନ ତଳେ କହୁଥିଲେ ଆଖି କଣ ଖୁଞ୍ଚି ମୁଞ୍ଚି ହ ଗୋଟେ ମାନେ ଖୁଞ୍ଚିଲା ଭଳିଆ ଗୋଟେ ଲାଗୁଛି, ପାଣି ଗଡୁଛି ଆପଣ ଡ଼ା ଡ଼ାକ୍ତର ଦେଖେଇଲେ କି?
ହଁ ଯାଇଥିଲି ଛଅ ନବର ଦେଖିବାକୁ। ମେଡିସିନ ଦେଇଛି, ଡ୍ରପ ଦେଇଛି, ପକେଇବାକୁ ଆଉ ପକଉଛି ଆଉ ତିନି ଦିନ ହେଲା ଆଉ। ଟିକେ ଭଲ ଲାଗୁଚି ଆଉ।
ମାନେ କେମିତି କଣ ସେଠି ଡକ୍ଟର ଦେଖିଲେ ମାନେ ସ କଣ ଟେଷ୍ଟ କଲେ ଆଖିର ନା କଣ କେମିତି କଲେ?
ହଁ ଟେଷ୍ଟ କଲେ ଲେଖିଲେ, ତିନିଟା ରୁମକୁ ପଠେଇଲେ, କାଚ ଯଉ ଫେମ ଦେଲେ ଅକ୍ଷର ପଢେଇଲେ, ଆଉ ବେକ ଗଳେଇକି ଦେଖିଲେ ସେଠି ପୁଣି ଆଉ ଥରେ ଯାଇ କାଚ ଦେଖି ପଢେ଼ଇଲେ। ଅକ୍ଷର ଆ ଦେଖେଇକି ପୁଣି ଆଣିକି ଡାକ୍ତର କ ଟିକେ ଦେଖେଇଲିି, ଡ଼ା ସାତ ଡ୍ରପ ଲେଖିଦେଲେ, ନେଇକି ଆସିଲି ଆଉ।
ଆ ଚଷମା ଫଷମା ସେମାନେ ଦେବେ ନାହିଁ?
ଦେଲା ବେଳକୁ ବହୁତ ଟାଇମ ଲାଗିବ। ମୋର ଗୋଟେ ଚଷମା ଥିଲା, ସେ ଅକ୍ଷର ଦେଖା ହଉନି ଦଶ ବାର ବର୍ଷ ହେଲାଣି ଆଉ ଗୋଟେ କ ଆଉ ଆଉ।
ଆଖି ମୋ ଚଷମା ପାଇଁ ସେମାନେ ସବୁ ଆଖିର ଟେଷ୍ଟ କଲେ।
ହଁ ହଁ ଟେଷ୍ଟ କରିକି ଲେଖିଲେ କେତେ ପାୱାର? କାଚ ଲାଗିବ ଲେଖିକି ଦେଇଛନ୍ତି ଲେନ୍ସ୍ ଟା।
ତାହେଲେ ସେମାନେ ଗମେଣ୍ଟ ରୁ ଚଷମା ମାଗଣାରେ ମିଳୁଚି ତଥାପି କେତେ ଦିନ ଭିତରେ ଦେବେ କହୁଛନ୍ତି?
ହେ କହିଲେ ଛଅ ମାସ ମାସେ ତିନି ମାସ ଠିକ ନାହିଁ କେ କେତେ ଦିନ ପରେ ଆସିବ ଆପ୍ଲାଏ କରିବ। ଶହ ଶହ ଲୋକ ଆପ୍ଲାଏ କରିଛନ୍ତି ମୁଁ କଣ ଏକୁଟିଆ କରିଛି। ଆଉ ଏଇଭଳିଆ କହିଲେ ଆଉ। ପଦାରୁ କିଣିଦେବି ଭଲ ହବ ଆଉ।
ଆଉ ତମେ ତ କହୁଛ ଆଗରୁ ଚଷମା ଦଉଥିଲ ବୋଲି।
ସେ କାତରେ ଆଉ ଦେଖା ହଉନି ଦଶ ବାର ବର୍ଷ ହେଲାଣି ତ ଆଉ ଛୋଟ ଅକ୍ଷର ପୁରା ଦେ ଦୂରକୁ ଟିକେ ଦେଖା ହଉଛି। ପଢି଼ ହଉନି କିଛି ଠିକ ସେ।
ତାହେଲେ ତମେ ଗୋଟେ କାମ କର ସେଇ ଯୋଉ ଚଷମା ଟି ତମେ ଆଗରୁ ଦଉଥିଲ ସେଇ ଯୋଉ ଏବେ ଆଖି ଟେଷ୍ଟ କରିକି ଆଇଚ ସେଇଥିର ଗୋଟେ କା ଚ ପକେଇ ଦି, ଦେଖୁଥାଉ ତାପରେ ଗମେଣ୍ଟରୁୁ ଆସିଲା ପରେ ଯାହା ହବ ଆଉ।
କାଚ ଟା କେତେ ପଇସ୍ ଟଙ୍କା ନବ କେଜାଣି ଯଦି କାଚ ଅଧିକ କହିବ ଆଉ ଫେମ ଟା ଯଦି କମ୍ କହିବ ଶହେ ଦେଶହ ପକେଇଦେମି ଫେମ ଟା। ଆଉ ସେ ଫେମ୍ ମଧ୍ୟରେ କାହିଁକି ଇ କରିମି ସେଟା ଥାଉ ମୋର ଆଉ ଗୋଟେ କାଚ କିଣି ଆଣିବି ଚଷମାଟି। ଏ ତାର ପକେଇବି ଏତିକି କାଚ ଏତେ ପଇସା କହିବ ଫେମ କହିବ ଆଉ ଦୁଇଶ ଟଙ୍କା। ଏକୁ ରଖିଦେମି ଆଉ ଦୁଇଶହ ଟଙ୍କା ଦେଇକି ଆଉ ନେଇଆସିବି ଚଷମା ଟି ଆଉ କଣ।
ନା ତମେ ଏବେ ଦୋକାନରେ ଯାଇ ବୁଝାବୁଝି କଲଣି କି ଚଷମା ଦୋକାନରେ।
ନା ଯାଇନି ଯିବି ଟାଇମ ବାହାର କରିବି ଘରେ କାମ ଥିଲା ଦି ଦିନି ହେଲା ସରୁନି କାମ ତ ଆଉ କଣ କରମି କେତେବେଳେ ଦେ ଯିବି କାଲି ପରଦିନ ଆଡ଼କୁ। କାଲି ତ ରବିବାର ପହର ଦିନ ଆଡକୁ ଯିବି ଆଉ।
ଜାଇକି ଆଗ ଦୋକାନରେ ବୁ ବୁଝ ବୁଝିଲେ ସେମାନେ କହିବେ କାଚ କେତେ ଲାଗି ଗିବ କଣ ହବ ପଇସା ଦେଖିବ କାଚଟା ଖାଲି ନହେଲେ ପକେଇଦବ। ତାପରେ ପରେ ଗମେଣ୍ଟରୁ ଆସିଲେ ସେଇଟା ମିଳିଲେ ତାପରେ ଇଏ କରିବ ଆଉ କଣ। କାନା ଆଖି ଜିନିଷ ନା ବୁଝିଲେ କି ଆଖି କି କେବେ ଅବହେଳା କରିବନି କାରଣ ଏଇ ଛୋଟ ଛୋଟିଆ ଛୋଟିଆ ଜିନିଷ ଅସୁବିଧା କରିବ। ତେଣୁ ତମେ ଚଷମା ଟା ଲଗାଅ। ଚଷମା ଲଗା ତାପରେ ତ ଆପଣଙ୍କର ଏଜ ହେଲାଣି ତେଣୁ ଏ ଚଷମା ଟା ନ ଦେଲେ ଆଖିଟା ସେଫ୍ଟି ରହିବ। ହୁଁ ତା ଛଡା ଆପଣ ରାସ୍ତାଘାଟରେ ଦେଖୁଛ କି କେମିତି ଧୂଳି ଫୁଳି ଉଡୁଛି। ଆଉ ଆପଣ ଯାଉଛନ୍ତି। ଆଉ ଗାଡି ଫାଡି ଧୂଆଁ ହାୱା ସବୁ ଆଖିରେ ପଡିଲେ ଯାହା ହେଲେ ଆଖି ଅସୁବିଧା ହବ ନା। ତାପରେ ଖରାରେ ବୁଲାବୁଲି କଲେ ଖରାରେ ଆପଣ କଣ ବେଶୀ ବୁଲୁଛନ୍ତି?
ନା ନା ଖରାକୁ ମୁଁ ଯାଏନି ବେଶି। ଖରା ତ ଘରେ ତ ଗରମ ହେଇଯାଉଛି ଖରା ଆଉ ପଦାକୁ ଗଲେ ତ ଆହୁରି ଖରା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
କଣ ହବ ଝାଳ ଫାଳ ବୋହିକି ସେ ଆଖି ପାଣି ଗଡୁଛି ଆଖି ଭିତରେ ଲୁଣି ପାଣି ପଶିକି ଆଖିଟା ରଗ ରଗ ଲାଗୁଛି। ଖରା କୁ କଣ ଯାଇ ହଉଛି ଏ ଯୋଉ ଗରମ ହଉଛି, ଖରାକୁ କିଏ ଯାଉଛୁ ନା, କଣ?
ତମେ ଗୋଟେ ସାଧାରଣ, ଗୋଟେ ଦେଖନ୍ତୁ ଆମେ ଚାଲିକି ରାସ୍ତାରେ, ଯାଉଥୁବା ଯୋଉ ଖରା ମାନେ, ଯୋଉ ଛୋଟିଆ ଧୂଳି କଣାଟେ, ଯଦି ଆମେ ଆଖିରେ ପଡୁଛି, ଆମକୁ ଲାଗେ ଗୋଟେ ବଡ ଜିନିଷ ପଶି, ଲୁହ ଫୁଅ ବୋହି ପଡୁଛି, ପୁରା ମାନେ ଆମ ଆଖି ପୋଡି ହଉଛି, କୁଣ୍ଡେଇ ହଉଛି, ମାନେ ଇଏ ଆଖି ଜିନିଷ ମାନେ, ବହୁତ ଇଏ ଜିନିଷ। ତେଣୁ ଚଷମା ଟା ଦିଅନ୍ତୁ ଠିକ ହବ, ଆପଣଙ୍କର ଆଖିଟା ମାନେ, ସୁସ୍ଥ ରହିବ। ହଁ।
ଦେଖିବା ଆଉ, କାଲି ତ ସୋରୁମ ସବୁ ବନ୍ଦ। ଆ ସୋମବାର ଦିନ ଯିବା ଆଉ, ଦେଖିବି ଆଉ। କଣ ହଉଛି? କଣ କହୁଛି ଡକ୍ଟର? କେତେ ପଇସା ଲାଗୁଛି, କଣ ଦେଖିବା ଆଉ।
ଆପଣ ଟମାଟୋ, ଫମାଟୋ ଖାଆନ୍ତି?
ହଁ ଟମାଟ, ମୁଁ ଖାଏ।
ଟମାଟୋ, ଶାଗ, ଫାଗ ଗୁଡା ଖାଆନ୍ତୁ। କଣ ନା, ଆଖି ପାଇଁ ଏଗୁଡା ଭଲ।
ହଁ ଶାଗ ଆମର ସବୁଦିନେ। ଶାଗ ଆମେ ଖାଉ, କଳମ ଶାଗ, ନେଉଟିଆ ଶାଗ, କୋଷଳା ଶାଗ, ସୁନୁ ସୁନିଆ ଶାଗ, ଆମର ସବୁଦିନେ ଶାଗ ହୁଏ। ମୁଁ ଖାଇ ଯେ ଶାଗ, ଖାଇଲେ କେତେ ଅଳ୍ପ ଟିକେ ଖାଇବ ଆଉ କଣ। ତାଟିଏ କଂସେ କଣ ଖାଇହବ। ସବୁଦିନେ ଟିକେ, ଟିକେ ଖିଆ ହଉଚି ଆଉ। ନଖିଆ ହୁଅନ୍ତା ଆଉ ଟିକେ ଖାଉଛୁ ଆମେ।
ଏ, ଏ ଶାଗ ସବୁ ତମେ କୋଉଠୁ, ଆଣ କୋଉଠୁ ଶାଗ?
ଏ ବଜାରରେ ବିକ୍ରି ହଉଛି। ଗାଁରୁ ବି ଆମର ଆସେ। ଏ ଘର ପାଖରେ, ଯାର ସୁବିଧା ଗଛ ଥାଏ ସିଏ ଦିଅନ୍ତି। ଦର୍କାର ପାଇଲେ ଆମେ ମାଗିକି, ଆଣି ଦିଅନ୍ତି। ଆଉ, ବିକ୍ରି ତ ହଉଛି, ସବୁ ଜିନିଷ ଆଉ। ଚାଷ ର ହଉଛି, ଶାଗ ସବୁ ର ହର।
ଆ ଏତେ ଶାଗ କଣ ମାର୍କେଟ ରେ ମିଳୁଛି? ସବୁ କୋଉଠୁ ଆସୁଛି ଗୁଡା ସବୁ?
ସବୁ ଶାଗ ବେପାରୀ, ସବୁ କରୁଛନ୍ତି ଚାଷ ଆଉ। ଆସିବନି କାହିଁକି ଲକ୍ଷ, ଲକ୍ଷ ଲୋକ ଚାଷ କରୁଛନ୍ତି। ଧାନ ଅମଳ ଉଠିଗଲେ। ଏ ବିଲରେ। ଏଇ ସାଙ୍ଗ ଏଇ ଟାଇମ, ରେ ସରିଯିବ। ବର୍ଷା ଦିନ ହେଇ ଶାଗ ଉଠିଯିବ ଧାନ ଚାଷ କରିବେ। ଧାନ ଛଅ ମାସ, ଧାନ ତିନି ମାସରେ ହେଇଗଲେ, ପୁଣି ସେଠି ସାରୁ ଆଉ ଫସଲ ଭଲ ମନ୍ଦ ଲଗେଇଦେବେ। ଓ, ବେପାରୀ ଜାଣିଛନ୍ତି ସବୁ କାଇଦା ତାଙ୍କର କେମିତି କଣ, କରନ୍ତି କେତେ ଦିନ ରଖ କୋଉ ବ ଟା ହବ। ସେ ଜଣା।
ମାନେ ଏଗୁଡା ଆକ୍ଚୁଆଲି ଯୋଉ ମସଲା, ମସଲି ଦେଇ, ଶାଗ ଗୁଡାକ ସବୁ ମାନେ, ଇଏ କରୁଛନ୍ତି। ତିଆରି କରୁଛନ୍ତି। ହଁ।
ସେମିତି ମସଲା ଦେଇକି ଆଉ। ପନ୍ଦର ଦିନ ମାସ କ, ପରେ ଯେମତି ଶାଗ କଟାଯିବ। ହାଇବ୍ରିଡ ତ, ହଁ।
ନହେ, ନହେଲେ ଟାଉନ ଉପରେ, ଏତେ ଲୋକ ରହୁଛନ୍ତି। ଏତେ ଲୋକଙ୍କୁ ଶାଗ ଯଗଉଛନ୍ତି, ମ ଚିନ୍ତା କରନ୍ତୁ। କିନ୍ତୁ ମୁଁ ଶୁଣିଛି ଯେ, ସେଇ ତଳପଟ ଗାଁରେ ସବୁ, କାଳେ ଏକର, ଏକର ଜମି ସବୁ ଶାଗ ଚାଷ କରନ୍ତି। ଶାଗ ବେପାର ଗୋଟେ, ଗୋଟେ ଲୋକ କରିକି, ସେମାନେ ବହୁତ ପଇସା ଇନକମ କରନ୍ତି।
ହଁ, ଶାଗ ସବୁ ର କମର, ଜିନିଷ କରିପାରିଲେ ହୁଁ ସବୁ ସେ କରିପାରିବେ, ସବୁ ବେପାର ଜଦୀ କରି ଜାଣିବେ, ସବୁ ହୁଁ ଆଉ ଆମେ ଗୋଟେ ବେପାର କରି ପନ୍ଦର ଦିନ ବସିବା ଆଉ ସେ ହବ। ସେଇଭଳିଆ ସେି ପରିଶ୍ରମ କରିୁଛନ୍ତି ରାତି ଚାରିଟାରୁ ଉ ଠୀ ରାତି ବାରଟା ଯାଇ ପରିଶ୍ରମ କରୁଛନ୍ତି ସେଇ ଶାଗ ଦିହରେ ସବୁ ମାସ ତାଙ୍କ ପରିବାର ତାଙ୍କ ଲାଗିଥିଲେ ସାଗର ଆଉ ଉଠିବେନି କାହିଁ କରିବେନି ହେଲା।
ଆପଣ ଦେଖନ୍ତୁ। ମାନେ ମୁଁ ଥରେ ସେ ଗୋଟେ ଶାଗ ବେପାରିକି ପଚାରିଲି। ସେ ଖାଲି ଶାଗ କଦଳୀ ଅମୃତଭଣ୍ଡା ଆଣିଥିଲା। ନାଇରେ ବାବା ତମେ କଣ ନିଜେ ଚାଷ କରୁଛ କହିଲ ହଁ ଭାଇନା ଆମେ ନିଜେ ଚାଷ କରୁଛୁ। ଆଉ ଶାଗ ମୁଁ କହିଲ ମୁଁ କେତେ ଜମି ଚାଷ କରୁଚି ଶାଗ କହିଲା ମୁଁ ଦଶ ପନ୍ଦର ଗୁଣ୍ଠୁୁ ଜମି ଚାଷ କରୁଚି। ଆଉ କହିଲା ଏଥିରେ ଭଲ ପଇସା ଆସିବ। ତାପରେ ତାଙ୍କର ପାଣି ମଡେଇବାର ସୁବିଧା ବି ଅଛି। ତାପରେ କହିଲା କଦଳୀ ଗଛରେ ଆମର କିଛି ପରିଶ୍ରମ ନାହିଁ କଦଳୀ ଗଛ ଥରେ ହେଲେ ଚାଲିଲା। ହୁଁ କଦଳୀ ବଜାରରେ ବର୍ତ୍ତମାନ ରେଟ ଅଧିକ ଅଛି। ତାର ଅମୃତଭଣ୍ଡା ଗଛରେ କିଛି ପରିଶ୍ରମ ଗଛ ହେଇଗଲେ ସଫିସିଏଣ୍ଟ ଫଳ ହେଲା ବିକି ପାରିବେ ସେମାନେ କାହିଁକି ନା ବର୍ତ୍ତମାନ ସାଧାରଣ ଦିନରେ ଅମୃତଭଣ୍ଡା କୋଡିଏ ଟଙ୍କା କିଲୋରୁ ଆଉ କମ ରେ ନାହିଁ। ହୁଁ ତେଣୁ ଉଁ ଏଇଳି ସବୁ ଜିନିଷ ତାର ପରିଶ୍ରମ ନାହିଁ କ ଶାଗରେ ଆମର ପାଣି ମଡେଇ ଦେଇକି ଆମେ ଚାଷ କରୁ ତେଣୁ ଅସୁବିଧା କି କିଛି ହୁଏନି। ତେଣୁ ସେମାନେ ସବୁ ଜାଣିଛନ୍ତି ଚାଷର ସେମାନେ ସବୁ ଆକ୍ଚୁଆଲି ସେମାନେ ଚାଷ କରି ଦୋଉଛନ୍ତି ହେଲେ ଆମେ ଖାଉଛନ୍ତି ନହେଲେ ଆମେ ବିଲକୁଲ ପାଆନ୍ତେନି।
ମାନେ ଚାଷ ର କାଇଦା ଜାଣିଛନ୍ତି ବୋଲି କରିଛନ୍ତି ନା ଆଉ ଆଳୁ ଏ ଧାନ ଉଠିଯିବ ଆଳୁ ଲଗେଇଦେବେ ବା ଦାମ ଲଗେଇବେ ଲଙ୍କା ଲଗେଇବେ ବାଇଗଣ ଖରା ଟେ ଫସଲ କରିବେ। ଆଉ ପରିଶ୍ରମ ଯିଏ ଯେମିତି କରିବ ସେମିତି ଫଳ ପାଇବୁ ଆଉ ପରିଶ୍ରମ କରିବାନି ଘରେ ବସିକି ହୁଁ କହିବା ହବନା ଆଉ
ହୋଉ ମୁଁ ଏବେ ମୁଁ ଖାଇବାକୁ ଡାକିଲେଣି ଆମର ମୁଁ ଯାଉଛି ଖାଇବାକୁ ଆଉ ପରେ କେତେବେଳେ କଥା ହବା।
ହୋଉ ଠିକ ଅଛି। ।